ହାଲୋ।
ହାଲୋ।
କିଏ କଣ କରୁଛ?
ଶୋଇ ବସଛି।
ଖିଆ ପିଆ କଣ ହେଇଛି?
କିଛି ନାହିଁ ଝଗଡା ହେଇଛି ଝଗଡା ହେଇଛି ଝଗଡା ସମାଧାନ ହବ।
କଣ ଝଗଡା ହେଇଛି କାହାସହ?
ଦରମା ଆଇଚି ତ ସେଇ ହିସାବରେ
ଓ ହୋ। ଓଃ ହୋ ଚାହା ପିଉଥିଲି ଯେ ଚାହା ପିଇ ସାରିକି ଆସିକି ଖଟ ଉପରେ ଗଡୁଛି ଏଇନା ଆଉ।
ଉଁ ହୁଁ।
ଯାହା ପାହା ପିଅନ କି ତମେ?
ଏମିତି ବର୍ଷା ହୋଉଥିଲା।
ବର୍ଷା ତ ଦିନଠୁ ଲାଗି ଖାଲି ବୋରି ବୋରିଙ୍ଗ ଲାଗୁଛି ଖାଲି ବସି ଶୋଇ ଶୋଇ ବସି ବସି।
ଆମ ବୁଢା ମା ଆସିନାହାନ୍ତି କି।
ନା କୁହନି ଟିଏ।
ଏଇଟା।
ଧରିଲା କଲ୍ ଟା।
କଟିଗଲା। କଟିିନି।
କହିଲେ ନାଁ ଗୁୁରା କହିଲଣି ନହେଲେ ନା ଗୁରା କହିଲଣି ତମେ କୁଆଡୁ ଗୁରେ ଆଉ। ଏ କଟିଯିବନି।
ସେ ଆମେ ତା ନା କଟିବନି। ମୋ ମମି ଆଜି ଆଜି ଗୋଟେ କାହାକୁ କଲ କରିଥିଲା ତାକୁ ମଧୁବାର। ବାରିଷ୍ଟର କଥା ବୁଝିକି ଶୁଣଉଥିଲା। ଜାଣିଛ ମୋର ଗୋଟେ ସାଙ୍ଗର ଖାଲି ଫୋନ ହେଇ ଚାରି ହଜାର ଟଙ୍କା।
ଯେଟା ଯେତେ କଥା ହବ ସେତେ ପଇସା ଆସିବ। କହୁଛି ପା ଯେତେ କଥା ହବ ସେତେ ଅଧିକ ଆସିବ।
ଶହେ ଅଶୀ ଲିମିଟ କ୍ରସ ହେଇଗଲା ସରିଲା ଲିମିଟ କ୍ରସ ହେଇଗଲା ସରିଲା।
ଯେ ସେତିିକିଟା କଲ୍ କଥା ହେଲେ ଜାଣିଛ ନା ଶହେ ତିିଟା କେତେ କଲ୍ ଆସିଛି କେତେ ପଇସା ଆଉଛି। ଯେତେ ସମୟ କଥା ହବ ସେତେ ବଢିଆ କାହାର।
ତମରି ଆଉଛି ଆମର ଆଉଛି ଏତେ କଥା ତ ମୁଳୁରୁ ନାହିଁ।
ଯିବନି କ ତମେଇ ଯଉଟା କଥାହଉଛ କଲ ଆସିବ ଏଇଟା ପଇସା ଆସିବନି କିଆଁ।
ଆଳୁ ଆଉଛି।
ଦେଖ ଯାଏ କିନା ଦେଖାଯାଏ ୱିଡ୍ରରେ ଦେଖ ପଇସା ୱିଡ୍ରୋ ରେ ପଡିଥିବ।
ଆଉ ଆମର ଏଇ ଯୋଉ ଚେକ ବାଲା।
କଣ ଦିଇଟାଙ୍କରେ ଦେଖୋଉନି?
ଗୋଟେ ଆଟ ଭଙ୍ଗ। ଆରଟାରେ ଏ ଯାଏଁ ସମୁଦାଏ ଦଶଟା କଲ ସରିଛି।
ଏଇଟାରେ।
ସେ।
ଆଉ ହଉନି କଣ ପାଇଁ ତାହେଲେ ଏଯାଏ?
ଜାଣିନି। ହଁ। ହ।
ହୁଁ ହୁଁ।
ତମର ଏ ଦିନ କୋଉଦିନ କମ୍ପୁଟର ଇ ଏଗଜାମ୍ ହବ। ରିଟିିନି।
ଓଃ ହୋ। କହିଲି ଯୋଉ ତମ ଆଡେ ବର୍ଷା ହଉଛି କି ଏଇ ଦିନି ଟାକ ନା ନାଇଁ?
ଦିନ ଯାଙ୍କ ହେଇଛି ଆଇ।
କହିଲୁ ବର୍ଷା ହଉଛି ନାଇ ଦିନଟା ଯାଙ୍କ।
ଦିନ ଟାଙ୍କ ହେଇଥିଲା ରାତିରେ ଆଉ ହେଇନି ନା।
ଆମ ଆଡେ ଏଇନା ଟିକେ ଟିକେ ପକଉଛି।
ନାଁ ଆମ ଆଡେ ତ ହେଇନି।
ସକାଳୁ ଯାହା ଯେତେବେଳୁ ଗଲି ଜିମ୍ ଗଲି। ସେତିକେଳେ ଯାହା ବର୍ଷା ହେଇନିଁ ଆହଲେ ତାପରେ ତ ହଉଛି ହଉଛି ହଉଛି ଆଉ
ହଁ ଆମର ବର୍ଷା ପକଉଛି ପକଉଥିଲା ଏ ନା ଆଉ ପକଉନି।
ଚାରିଟା ଯେମିତି ବାଜିଲା ମୋତେ ଭାରି ଜୋରିଆ ନିଦ ମୁଁ କହିଲି ଆକୁ ଶୋଇବି ବୋଲି। ମି କଥା ହଉଥିଲେ ତେଳୁ କଥା ହେଇସାରିଲା ପରେ କହିଲି ଯାଉଛି ଶୋଇବି ବୋଲି ତାପରେ ଶୋଇବି କଣ ଏଇଟା ଆଇଲେ ସମସ୍ତେ ତାପରେ ପଳେଇଲି ହେଠୁ ପଦାରେ ଯାଇକିନା ବସିଲୁ। ପଦାର ବସିଲୁ କି ଫୁଣି ଥରେ ଇଏ କଲୁ ତାପରେ ଖାଇଲି। ଖାଇ ସାରିକିନା ସେଇରା ବସିକିନା କଥାବାର୍ତ୍ତା ହଉଥିଲୁ ହଉଥିଲୁ ତାପରେ ଆସିକିନା ମୋବାଇଲ ଟିକେ ଦେଖିକିନା ଯେତଳେ ରିଲ ପଠେଇଥିଲ। ଇଷ୍ଟା ଦେଖୁଥିଲି ଇଷ୍ଟାରୁ ପା ରେକର୍ଡ କରୁଥିଲି ଏଇ ଯୋଉ ଅଡିଓ ରେକର୍ଡଟା
କେତେ ରିଲସ ସେଇଟା ରେ ମୁଁ କେତଟା ଦେଖିଚି ତା ହିସାବ ନହିଁ ଶହେ ଭଳିଆ କି ଦୁଇଶହ ଭଳିଆ ଦେଖିଥିବି।
ସେଇଟା କିଏ ଏତେ ଦେଖିବ ବାଇଆ ପାଗଳ ନା କଣ?
ହୁଁ
ଏ ଏତେ ବାଇଆ ପାାଗଳ କିଏ ହୁଏ।
ମୁଁ ଭଲ ମନିଷଟା ଥିଲି ତ
ଓହୋ ସେଇୟା ସତ ସତ ବାଇୟା ତ ହେଇଯାଇଥିଲା ମଝିରେ ଆଉ ଆ ଯୋଉ ଆସଇନମେଣ୍ଟ ଦେଇଛନ୍ତି କଲେଜରେ କରିବାକୁ। ଯେରେ ଗୋଟେ ଯୋଉଟା ତ ଫୋନ କରିଥିଲା ଗୋଟେ ଇଏ ଝିଅ ସାଙ୍ଗ ଟେ ସେ ଯୋଉଟା ହେଇ ଯୋଉ ଦେଖୁନଥିଲି ଫଟୋ ପଠେଇ ନଥିଲି। ତା ପୁରା ହେ କରକୁ ଯୋଉଟା ବସିଥିଲା ସେ କଲ୍ କଲା କି କହିଲା ଆରେ ସୋମବାର କଲେଜ ଯିବା ନା ନାଇଁ?
ହୁଁ।
ସୋମବାର କଲେଜ କହିଲି ଦେଖିଆ ମନହଲେ ଯିବା ନହେଲେ ନାହିଁ। ତୁ ତ ତାହାଲେ ଆସାଇନମେଣ୍ଟ କଲୁ ନାହିଁ ମୁଁ କହିଲି ନାଇଁମ ମୁଁ ଆସଇନମେଣ୍ଟ କଉ କରି ଆସାଇନରା ମୁଁ ତ ନିଜେ କୋ-କୋଉପା ଆସାଇନମେଣ୍ଟ ଲେଖିବ ମାନେ ଛଅ ସାତ ପେଜର ବନେଇକି ଦବା ଆସାଇନମେଣ୍ଟ ଗୁରା କୋଉ ଟପିକ ଉପରେ
ହୁଁ କୋଉ ଟପିକ ତମର?
ମୋ ଟପିକ ମୁଁ ଏଯାଏଁ ନିଜେ ପଢିନି ମୁଁ ତ ଦେଇଦଉଛି ଆକୁ ତାକୁ ଲେଖିଦଉ ବୋଲି।
ମୁଁ ମୋ ନନା ହେରିଙ୍କାର ବୋଧେ ଲେଖେ ମୋ ବେଳକୁ କାହାର ଲେଖି ଲନ
ଯେ ଶୁଣ ଯେ ତାପରେ ଯୋଉ ତାକୁ କହିଲି କହିଲି ଏଇ ଆରପା ଆର ମାନେ ଇୟା ପୂର୍ବ ଥାର୍ଡ ସେମିଷ୍ଟାର ର ସେ ଲେଖି ଦେଇଥିଲା ହେଇ ଝିଅଟା ଯୋଟା ଯୋଉଟାକୁ ଭଲ ପାଉଥିଲି ସେ ଲେଖିଦେଇଥିଲା ମୋର ଏରା। ଯେ ତା କଦକି ତ ମୁଁ କଲ୍ କରିନଥିଲି ମୁଁ ତାକୁ କହିଲି ଆ ତାକୁ କନଫରେନ୍ସ କଲ୍ କରନୁ ଟିକେ ସେ କନଫ୍ରେରେନ୍ସ କଲ କଲା ହେତି କହିଲି ଦିଦି ପ୍ରଣାମ ତାରେ କିଛି ନ କହିଲେ ମୁଁ କହିଲି ଶୁବୁନି ନା କଣ ନା ହଁ ଶୁବୁଚି ମୁଁ କିହିଲି ଦିଦି ପ୍ରଣାମ କହିଲି କିଛି କହୁନ। ନା କହିବି କଣଟେ ବୁଲୁ ଜାଣିପାରୁନି ଦିଦି ପ୍ରଣାମରେ କଣ ଗୋଟେ କହିବି। ତାପରେ କହିଲା ଯେମିତି ମୁଁ କହିଲି ଟିକେ ଆସାଇନଜମେଣ୍ଟ ଦିଟା ଲେଖିଦଉନୁ ନା ଦେଖିବା ଆଉ କହିଲେ ଦେଖିବା କଣ ହଁ କି ନାଇଁ ଗୋଟେ ତ କହିବ ଦେଖିବା ଫୁଣି କୋଉଠୁ ଗୋଟେ ଆଇଲାଣି। ନାଆଁ ଭାବିଲା ଟିକେ ସମୟ ତାପରେ ମୁଁ କହିଲି କଣ ଭାବୁଛୁ? ସ ଯୋଉ ଯୋଉଟାକୁ ଭଲ ପାଉଚୁ ସେ କଣ କହିବ ବୋଲି ନା କଣ ତାପରେ ନାଇଁ ମଁ ସିଏ କଣ କହିବେ ମୁଁ କହିଲି ହେଇଥିବ କାଳେ
ତାଉ କହିଥାନ୍ତା ପଚାରିବୁ ସେ ହଁ ମାରିଲେ
ଆରେ ନାଇଁ ତାକୁ ମୁଁ କହିଲି ତା ଶୁଣୁନୁ ତାପରେ ମୁଁ କହିଲି କଣ ସେ କହିବ ନା କଣ ସେଇ ଯୋଉ ଭାବୁଛ ଏତେ ସମୟ କହିଲା ନାଇଁଁମ ମୁଁ କହିଲି ଏତେ କଣ ନାଇଁ ସେ ତ କହିଚନ୍ତି ଇନଷ୍ଟାରେ ବ୍ଲଗ କରିଦେଇଛ ଆଉ ମୁଁ ସେଇ ଯୋଉ କଲ୍ କଲିନି ଆକୁ କହିଲି ଇଏ କଲ୍ କଲା ବୋଲି।
ମୁଁ ତାକୁ ମୁଁ ତ ସେମିତି ଥିଲି ମୁଁ ତାକୁ କଣ କହୁଛୁ।
ଯେ ତାପରେ ତାପରେ କହିଲା ନାଇଁ ମ ଇନ୍ସ୍ତାରେ ରେ ମୁଁ ସେଥି ଯଗୁ କଣ ବ୍ଲକ୍ କରିଛି ତମ ଜାଣିନ ମୁଁ ଇନଷ୍ଟାରେ କଣ ବ୍କ୍କକ କରିବି କହିଲ ହଁ ହଁ ମୁଁ ଜାଣିଛି। । ବ୍ଲକ୍ କରିଦେଇଥିଲ କଲ୍ କରି କହିପାରୁନଥିଲ। କହିଲି କଣ ପାଇବି ତତେ ସେ ପାଟି କରିବ ମୁଁ ତତେ କାଇଁ କଲ୍ କରୁଚି ବୋଲି। ହେଠୁ କହିଲା ହଉ ଲେଖିଦେବି ଲେଖିଦେବି ଆଉ। ମୁଁ କହିଲି ହଁ ରହିଥା ମୁଁ ସୋମବାର ଦିନ ନେଇ ପେପର୍ ଦେଇଦେବି। ନା ନାଇଁ ନାଇଁ ପେ ପେପର୍ ଦବନି ମୁଁ ନିଜେ ଲେଖିଦେବି ମୋର ପେପର୍ ଅଛି। କହିଲି ନାଇଁ ନାଇଁ ତମ ସାର୍ ତମକୁ ଚିଡିବେ। ତାକୁ କହିଲି ଇଆଡେ ସେ ହିଆଡେ କହିଲା ମୁଁ ଟିକେ ମୋର ଟିକେ ଇଆଡେ କାମ କରୁଚି ମୁଁ ପରେ କଲ୍ କରୁଚି। କଲ୍ ଟା ତାପରେ କାଟି ଦେଲା ଇଆଡୁ। ନାଇଁ ଇନଷ୍ଟା ରେ ବ୍ଲକ୍ କରି ରଖିଚି ମତେ କହିଲା ତା କହିଲା କଣ ତାକୁ କହିଚି ଯେ କଣ ଯେ।
ସେ ତା ଇସାରା ରେ ନାଚୁଚି।
ସେଇଡା ଆଉ କଣ କରିପାରିବା । ତା ଇଏ ରେ ନାଚୁଚି ପୁଣି ତାପରେ ଦେଖିବ ଯୋଉ ଇନଷ୍ଟା ରେ ଯୋଉ ରି ଶେୟାର୍ କରିଚି ଯୋଉ ରିଲ୍ ସବୁ। ମଝିରେ ଫାଷ୍ଟ ଯେତେବେଳେ ମତେ ବ୍ଲକ୍ କରିନଥିଲା । କାଲି ରିଲ୍ ଗୋଟେ ରି ଶେୟାର୍ କରିଥିଲା ଯେ ସେ ଜାଣିନି ରି ଶେୟାର୍ ମାନେ କଣ। ଦେଖିବ ଯୋଉ ରିଲ୍ ରି ସେୟାର କରିଥିଲା ମୁଁ ତାକୁ ଫୋନ୍ କରି ପଚାରିଲି ଏରା କଣ ରି ସେୟାର କରିଚ ରିଲ୍ ଗୁରା। ନା ଏଇରା କରିବାକୁ ଭଲ ଲାଗେ ବୋଲି ରି ସେୟାର କରିଚ। କହିଲା ଏରା ରି ସେୟାର ମାନେ କଣ? ମୁଁ କହିଲି ଇନଷ୍ଟା ରେ ଯୋଉଟା ରି ସେୟାର ଗୋଟେ ଆସୁନି ଗୋଟେ ଅପ୍ସନ ନା ମୁଁ ହେରା ଜାଣିନି କଣ। ମୁଁ କହିଲି ଯାଇକି ଦେଖ କଣ କଣ ସବୁ ରି ସେୟାର ହେଇଚି। ତାପରେ ଯାଇକିନା ଦେଖ୍ ଦେଖିଲା କି ହେରା ସବୁ କାଟିଲା। କହିଲା ଯାହା ହଉ ମତେ କହିଲେ ଯଦି ମୋ ଭାଇ ଫାଇ ଏଇନା ଦେଖିଥାନ୍ତେ ମତେ ମାରି ଦେଇଥାନ୍ତେ। ନ ଜାଣିକି ନ ବୁ ନ ଜାଣିକିନା ମନ ଇଚ୍ଛା ରିସ୍ ହେଟା ଗୋଟେ ରି ସେୟାର ଅପ୍ସନ ଆସୁନି। ସେୟାର
ମୋର ଆମ ଆ ମୁଁ ମୋର ହେଥିରେ ଆଖି ପଡିି ।
ଇନଷ୍ଟା ରେ। ତମ ପୋଷ୍ଟଟା ତମେ ଜାଣି ତମ ଆଇଡି ରେ ଆଉ ଥରେ ରି ସେୟାର କରୁଚ ଆଉ।
। ହୁଁ। ସେକେଣ୍ଡ ସିଲେକ୍ସନ୍ ଟା ଆମର ପୋଷ୍ଟପଣ୍ଡ ହେଇଯାଇଚି।
ହୁଁ
ସକାଳୁ ଯାହା ହେଇଥିଲା ତାକୁ ଖାଇଦିଅ। ହେରା ଏତେ କେହି ରୋଷେଇ କରିପାରିବେନି ଦଶଥର ମୁଁ ବାସନ ମାଜି ପାରିବିନି। ବାସନ ମାଜିଲା ବେଳକୁ ମୋ ହାତ ଇଆଡେ ଥଣ୍ଡା ପଡି ଯାଉଚି।
ସକାଳୁ କଣ ରୋଷେଇ ହେଇଥିଲା?
ଭାତ, ଡାଲି, ଭଜା ଆଉ ଆଉ କଣ ସନ୍ତୁଳା ହେଇଥିଲା। ମୁଁ ଖାଲି ମୋ ପାଇଁ ଯାହା ଗୋଟେ ତ ମୋ ପାଇଁ ଯାହା ଟିକେ କେ ତରକାରୀ କରିବି। ଆଉ ତାଙ୍କର ସେମାନେ ତାଙ୍କର ନିଜେ ଖାଇବେ।
ତୁ କହିଲି କହିଲି ସନ୍ତୁଳା ମଣିଷ ଖାଆନ୍ତି? ଛି ଛି ଛି ସନ୍ତୁଳା ଗାଈଗୋରୁ ଖାଆନ୍ତି।
ସନ୍ତୁଳା ଟା କରି ଜାଣିଲେ ସେମିତି ଟେଷ୍ଟ ଲାଗିବ।
ୱେ ସନ୍ତୁଳା କିଏ ଖାଏ। ମତେ ସନ୍ତୁଳା ଦେଲେ ମୁଁ ଓକାଳି ଦେବି। ମୋର ଯୋଉ କଣ କହିଲ ଗ୍ୟାସ ଷ୍ଟିକ୍ ବାହାରିଥିଲା ଯେ, ମତେ ଡକ୍ଟର କହିଲା ତୁ ମାସେ ଆତେ ଖାଲି ରୁଟି ସନ୍ତୁଳା ଖାଇବୁ। ମୁଁ ସନ୍ତୁଳା ଖାଇ ଖାଇ ପାଟି ବି ଖରାପ ହେଇଗଲା ମତେ ଟେଷ୍ଟ ଜଣା ପଡିଲାନି ଆଉ କିଛି।
ହଷ୍ଟେଲ ରେ ଆମେ ତେଲ ତେଲ ତରକାରୀ ପିଇ ତେଲ ପୁରା ପିଇ ଯାଇଥିବା ତର କାରୀ ସେମିତିଆ ଖାଉ। ଏମତେ ମାନେ
ଆରେ ନାଇଁ କଣ କହିଲ ମୁଁ ଏଇ ଦଶମ ସରିଲା ପ ଦଶମ ପରେ ମୋର ଯେତେବେଳେ ଦଶମ ସରିଲା ତା ପରୁ ଟେ ମୋ ଦଶମ ସରିଲା ପରେ ମୁଁ ମାନେ ଦଶମ ସରି ନଥିଲା ତ ମୁଁ ଏଇଠି ଯେତବେଳେ ପଢୁଥିଲି ପଢ଼ିବା ର ମାନେ ରେ ରେଗୁଲାରଲି ମୁଁ ଖାଲି ଖାଇଲି ଦହିବରା ଫହିବାର ତେଲ ମସଲା ଜିନିଷ ଗୁରା ଖାଲି। ବର୍ଷଟା କାଳ ମୁଁ ଖାଲି ରେଗୁଲାର ମାନେ ଏଇ କଉ ଦିନ ନାହିଁ ଯୋଉ ମୁଁ ନଖାଇଛି।